ଆଜ୍ଞା ନମସ୍କାର। ଅ ଅପଣ କେମତି ଅଛନ୍ତି?
ହଁ ଭଲ ଅଛି ଆପଣ? ଆ ବର୍ତ୍ତମାନ ଆ ବର୍ତ୍ତମାନ ଆପଣ କଣ କରୁଛନ୍ତି?
କିଛି ନାହିଁ ଏପର୍ଯ୍ୟନ୍ତ ଯାଇଥିଲି ଏଇନା ଟିକେ ମାର୍କେଟ ମାର୍କେଟରୁ ଆସୁଛି ଘରକୁ ଏଇନା।
ଓ ହଁ।
ଆପଣ କୋଉଠୁ କହୁଥିଲେ?
ଅ ମୁଁ ଭୁବନେଶ୍ୱର।
ଓହୋ ଭୁବନେଶ୍ୱରଠୁ କେଉଠି?
ହଁ ବଡ ବଡ ବ୍ରିଟ କଲୋନୀ।
ଓହୋ।
ଆପଣ?
ମୁଁ ବି ଭୁବନେଶ୍ୱର କହିଲି, ଭୁବନେଶ୍ୱର ରେ ପାଠ ପଢୁଥିଲି ଆଉ।
ଓହୋ। ଆଜ
ଆପଣଙ୍କୁ କାଲି ମେସେଜ କରିଥିଲି ଆପଣ ମେସେଜ ସିନ କଲେନି କି ରିପ୍ଲାଏ କଲେଣି?
ନାଇଁ କାଲି ଟିକେ ବିଜି ଥିଲି ତ ସେଥିପାଇଁ କି ଟିକେ ଏପଟ ସେପଟ ହେଇଯାଇଥିଲିପୁରା।
ଅ ନାଇଁ ଏମିତି ତ ସମସ୍ତେ ବିଜି ରହୁଛନ୍ତି ଏମିତି ରେ ବି।
ଆଜ୍ଞା ଆକ୍ ମୁଁ ଭାବୁଥିଲି ମୁଁ ଆପଣଙ୍କୁ ଏବେ କଲ୍ କରିିଥାନ୍ତି ଆପଣ କରିଦେଲେ?
ଓହୋ। ଆପଣଙ୍କ ଟାସ୍କ କମ୍ପ୍ଲିଟ୍ ହେଇଗଲାଣି?
ନାଁ ହେଇନି।
ଆପଣଙ୍କର ତିରିଶରୁ କେତେଟା ହେଇଛି?
ଏଗାରଟା।
ଓହୋ।
ଆପଣଙ୍କର?
ମୋର ସାତ ଟା ହେଇଚି।
ହଁ।
ଆପଣ ନୂଆ କରିଛନ୍ତି ନା ମାନେ ଆପଣ ବହୁତ ଆଗରୁ କରି କରି ଆସିଲେଣି ଏଇଟା?
ନା ନୂଆ ମୁଁ ଏଇ ଚାରି ପାଞ୍ଚ ଦିନ ହବ ହିଁ ଆଶାଇନ ହେଇଛି।
ଓହୋ।
ଆଜ୍ଞା। ଆପଣ ବର୍ତ୍ତମାନ କଣ ପଢୁଚନ୍ତି?
ମୁଁ ବର୍ତ୍ତମାନ ଏଇନା ବି ଟେକ୍ କରୁଛି ବର୍ତ୍ତମାନ।
ଅ ପ୍ରଥମ ବର୍ଷ ନା
ନାଇଁ ଏଇଟା ସେକେଣ୍ଡ ଇୟର ହେଲା।
ଆଜ୍ଞା।
ଆଉ ଆପଣଙ୍କ ଭ କଣ ପଢ଼ୁଥିଲେ କହିଲ?
ଆ ବର୍ତ୍ତମାନ ମୋର ଦ୍ୱାଦଶ ସରିଛି ଆଉ ମୁଁ ହୋଟେଲ ମ୍ୟାନେଜେଣ୍ଟ ପାଇଁ କି ଆଡମିସନ କରିଛି।
ଓହୋ ଆପଣଙ୍କ ବର୍ଷ ସରିଲାଣି ତାହେଲେ?
ନାଇଁ ସରିନି ଆଡମିସନ କରିଛି। ଆଁ ଆଜ୍ଞା।
ଓହୋ କୋଉ କଲେଜ ଆପଣଙ୍କର?
କଲେଜ ଥିଲା ମହର୍ଷି।
ଓହୋ।
ଆଜ୍ଞା। ଆପଣ ବର୍ତ୍ତମାନ ବି ଟେକ୍ କୋଉଠି କରୁଛନ୍ତି।
ବିଟେକ୍ ବର୍ତ୍ତମାନ କରୁଛି ମୁଁ ବର୍ତ୍ତମାନ ଟାଇଡେନରେ କରୁଛି।
ଓହୋ।
ଆଜ୍ଞା ଓ ଆପଣଙ୍କ ଟେନ୍ଥ କୋଉ ସ୍କୁଲ ଥିଲା ଆପଣଙ୍କର?
ମୋର ସରସ୍ଵତୀ ଶିଶୁ ବିିଦ୍ୟା ମନ୍ଦିର।
ଓହୋ ଏଇ ବଡ଼ ବିଟ୍ କଲୋନୀ।
ଆଜ୍ଞା ଆଜ୍ଞା।
ଓହୋ ଆମକୁ ବି ସେ ପାଶ ଆଉଟୁ ଆପଣ କୁ ବି ସେଇଟା ଥିଲା।
ହୁଁ
ଆପଣଙ୍କର ଏଇ ପଚିଶ ପାସ ଆଉଟ ବୋଧେ ଟେନ୍ଥର।
ଆଜ୍ଞା ପଚିଶ ତ ପଚିଶ ନୁହଁ ଚବିଶ।
ଚବିଶ ପାସ ଆଉଟ୍?
ଆଜ୍ଞା।
ଓହୋ। ଏ ତାହେଲେ ଆପଣ ମୋର ଜୁନିୟର ହେବେ ଆଉ ହୁଁ ହୁଁ।
ଆଜ୍ଞା ଆପଣଙ୍କ ଆପଣ ଆ ଆପଣ କୋଉ ବର୍ଷ ପାସ
ଦି ହଜାର ତେଇ ପାସ୍ ଆଉଟ୍ ନାଇଁ ଟେନ୍ଥ।
ତେଇଶ ଓହୋ ତେଇଶ ଆଚ୍ଛା। ତାହେଲେ ତ ଆପଣଙ୍କୁ ଆଇ ଥିଙ୍କ ମୁଁ ଚିହ୍ନିଥିବି ଯେହେତୁ ଆପଣ ଆମ ସ୍କୁଲରେ ଅଛନ୍ତି। ମନେ ନ ଆଜ୍ଞା ଆପଣଙ୍କ ଅ ଆପଣଙ୍କ ଶ୍ରେଣୀର ପିଲାମାନଙ୍କୁ ତ ଆଇ ଥିଙ୍କ ମୁଁ ଚିହ୍ନିଥିବି ଆପଣଙ୍କୁ ନାଁ କହିଲେ ଆପଣ ଜାଣିପାରିବେ। ଆମ୍ ଉଁ ହୁଁ। ଗୋଲଗ୍ନା ଜଣେ କିଏ ଜଣେ ଦିଦି ଥିଲେ। ଆଜ୍ଞା।
ଗୋଲଗ୍ନା ପଟ୍ଟନାୟକ।
ଆଜ୍ଞା ଆଜ୍ଞା ଆଉ ଅଂଶୁମାନ ପୁହାଣ ଆଉ ସୋନାଲି ଆଜ୍ଞା। ଆଜ୍ଞା ଆଜ୍ଞା ଆଉ ଆଜ୍ଞା।
ସେ ଟପର ଥିଲା ଆମ ବ୍ୟାଚର୍। ହାତୀବିରା ଚନ୍ତି। ହାଲୋ।